ହ୍ୟାଲୋ ହ୍ୟାଲୋ ଜୟ ଶ୍ରୀ ଜଗନ୍ନାଥ ହଁ ଭାଇ ଜୟ ଶ୍ରୀ ଜଗନ୍ନାଥ। କଣ କରୁଚନ୍ତି?
ବସିଥିଲି ଭାଇ ଆପଣ? ଆଜ୍ଞା।
ଟିକେ ବାହାରକୁ ଆସେ କଥା ହେଇପିବେ ପାଖରେ ନାଇଜ ଶୁବୁଚି ତ ସେଥିପାଇଁ।
ଆଜ୍ଞା ଆଜ୍ଞା। କୁହନ୍ତୁ କୁହନ୍ତୁ।
ହ୍ୟାଲୋ।
ଆଜ୍ଞା।
ହଁ ମୁଁ କହିଲି ଆପଣଙ୍କ ଘର କେଉଠି ଭାଇ?
କେଉଁଝର।
କଣ କରନ୍ତି ଆପଣ?
ମୁଁ ପ୍ଲସ ଥ୍ରୀ ପଢେ ଆପ
ପ୍ଲସ ଥ୍ରୀ ପଢୁଚନ୍ତି ମୁଁ ଗୋଟେ ବେସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ଅଛି ଆଉ।
ଆଚ୍ଛା ଆଚ୍ଛା।
ଆ ଘରେ ସବୁ କିଏ କିଏ ଅଛନ୍ତି? ମୁଁ ସକାଳୁତ କିଛି ଖାଇନି ନାନ୍ଦିବ ବୋଲିୁ ପାଣି ବାସ୍ ପିଇକି ଆସିଥିଲି ଆଉ ଟିକେ ଗଲା ପରେ ଖାଇବି ଆଉ।
ହୁଁ। ଆଉ ରଥଯା ମୁଁ ଆଉ କିଛି ଖାଇନି ଖାଇବି ଏବେ ଆଉ।
ଆଚ୍ଛା ଆଚ୍ଛା ହୁଁ କୁହନ୍ତୁ କୁହନ୍ତୁ?
ଆଉ ରଥଯାତ୍ରା ପାଇଁ ଆଜ୍ଞା କଣ ପ୍ଲାନିଂ ପୁରୀ ଫୁରୀ ଯିବେ?
ଅ ରଥଯାତ୍ରାକୁତ ହଁ ଯିବାରେତ ଅଛି ଆମେ ପ୍ରତିବର୍ଷ ଯାଉ ଆମର କିଛି ଗ୍ରୁପ ଆମେ ଆମେ ଗ୍ରୁପରେ ଅଛୁ ଅ ଯେମିତିକି ଆମର ଗୋଟେ ଗ୍ରୁପ ହେଲା
ଆଜ୍ଞା।
ଶ୍ରୀକ୍ଷେତ୍ର ଦୟଣା ସେବା। ସେ ଗ୍ରୁପ୍ଟା ପୁରା ମନ୍ଦିର ପ୍ରଶାସନ ସହିତ ଜଡ଼ିତ ମନ୍ଦିରର ଯେଉଁଟା ସେବା ମାନେ ଶ୍ରୀରଙ୍ଗା ଲାଗି ସେବା କାର୍ଯ୍ୟ ଯେମିତିକି କାହିଁଆ ହେଲା ତୁଳସୀ ଚୂଳ ହେଲା ତ ସେ ସବୁ ଆମେ ନେଇକି ଯାଉ ତଆର ବର୍ଷ ଶେଭାଗ୍ୟ ମିଳିଥିଲା ଯେ ତୁଳସୀ ଆମ ମହାପ୍ରଭୁ ତୁଳସୀ ନେଇକି ଯାଇଥିଲୁ ରଥ ଉପରେ ଦେଇକି ଆସିଥିଲୁ। ଠାକୁର ଥିଲା ବେଳେ ସୁନାବେସ ଦିନ ଚାରିଟା ବେଳେ ତାକଡନ ଭିତରୁକୁ ପସିକି ଦେଇକି ଆସିଥିଲୁ। ଶୋଭାଗ୍ୟ ଥିଲା ବହୁତ୍ ଶାନ୍ତି ଲାଗିଥିଲା ଆଉ ଗୋ ଗୋଟେ ଗ୍ରୁପ୍ ଆମର ଅଛି ଶ୍ରୀକ୍ଷେତ୍ର ଭାଗବତ ଚାରିଟେବଲ ଟ୍ରଷ୍ଟ ତସେଇ ଗ୍ରୁପ୍ ସେଥିରେବି ଆମେ ଅଛୁ ସେଥିରେ ସବୁ ଅନ୍ଣପ୍ରସାଦ ବଣ୍ଟନ ହୁଏ। ବହୁତ୍ କିଛି ଦହି ଦହିପଣା ବଣ୍ଟନ ହୁଏ ଆଉ ସେଥିରେ ସେଇ ବଣ୍ଟ କଟଣ ହୁଏ ଯେତେବେଳେ କଣହୁଏନା ଆମର ରଥ ଯେତେବେଳେ ଆସେ ତ ତାପାଖକୁ ଛାଡନ୍ତୁିନା କଡ଼ନି ଥାଏ ଚାରିକର ତ ସେଇ ସମୟରେ ଇଏ କରାହୁଏ ଆମେ ଦହିପଣା ଯୋଉ ନେଇକି ଦଉ ଦୋସବା ମାନଙ୍କୁ ସେତେବେଳେ ଆମକୁ ଛାଡ଼ନ୍ତି ନାଇଁ ନାଇଁ ଆମ ଘରଟା କଟକ ଭାଇ। କିନ୍ତୁ ପୁରୀରେ ଟିକେ ହଁ ଯିବା ଆସିବା ଇାରେ ଚିହ୍ନା ପର୍ଚ ଟିକେ ହଁ ଆଧିପତ୍ୟ ବିସ୍ତାର ହେଇଯାଇଚି ଆଉ।
ଆଚ୍ଛା ଆଚ୍ଛା ଆପଣ ପଟେ ଭାଇ ରୁଆ ପୋତା ଏବେ ଚାଲିଚି?
କଣ କହିଲେ ଭାଇ?
ଆପଣଙ୍କ ପଟେ ଏବେ ରୁଆପଦା ଚାଲିଚି ଧାନ?
ହଁ ଧାନ ରୁଆପତତ ହେଇନି ଏବେ ତଳି ପଡ଼ିଲା ସବୁ।
ଆଜ୍ଞା ଆମର ଏପଟେ ତ ଆମର ଏପଟେ ତଳି ପଡ଼ିଚି ଏବେ ରୁଆ ଚାଲିଚି ଆଜ୍ଞା।
ନାଇଁ ଆମ ଏପଟେ ସାଇଟିରେ ରୁଆପୋତା ହେଲା ବେଳକୁ କେତେଦିନ କେବେ କହିଲେ ଯାଇଁକିନା ଯୋଉ ରା ରାକ୍ଷୀ ପୂର୍ଣ୍ଣମୀ ହଁ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣମୀ ଜନ୍ମାଷ୍ଟମୀ ବି ହେଇଯାଏ
ଆଜ୍ଞା ଆଜ୍ଞା ଆମର ଏପଟେ ଯାଏ କଣ କହିଲ ଆମର ଅ ଆସିଲା ବେଳକୁ ଆଜ୍ଞା ଆମର ରାକ୍ଷୀ ପୂର୍ଣ୍ଣିମା ଆମ ପଟରେ ଆଜ୍ଞା ରୁଆପତା ସବୁ ସରିଯାଇଥାଏ।
ହଁ ଆଜ୍ଞା ତ ଆଜ୍ଞା ଆପଣ ସେପଟେ ଟିକେ ଆ ଗୁଆ ହେଇଯାଏ ଆଉ।
ଆଜ୍ଞା ଆଜ୍ଞା ଆପଣ ବୋଧେ ଆଜ୍ଞା ଆପଣ ଆସିଛନ୍ତି ଆମ କେଉଁଝର ଲାଇନ୍?
ଅ କେଉଁଝର ଲାଇନତ ହଁ ଯାଇଚି ଘଟଗାଁ ଯାଇଚି
ଏ ଘଟଗାଁ ସେଇ ପାଖାପାଖି ସାନ ଘାଗରା ବଡ଼
ସା ସାନଗରା ବଡ଼ ଘାଗେରା ଯାଇନି ଗୁଣ୍ଡିଚା ଖାଇକି ଯାଇଚି ହଁ ଭୀମକୁଟ ଯାଇଚି ଭୀମକୁଟ ଦିଥର ତିନିଥର ଯାଇଚି ଘଟଗାଁ ପାଞ୍ଚ ଥର ଖଣ୍ଡେ ଯାଇଚି। ଏବେ ରିସେଣ୍ଟଲି ଆଁ ଯାଇଥାନ୍ତୁ ଆମର ଯୋଉ ବ୍ରାହ୍ମୁଣୀ ପାଳରେ ଗୋଟେ ଜାଗା ଅଛି ଜଣିଛନ୍ତି କଣ ସେ
ତମୁଙ୍ଗା ପାର୍କ।
ନାଇଁ ନାଇଁ ସେଟ ଗୋଟ ଫ୍ଲିପକାର୍ଟ ହବ୍ ଗୋଟ ଅଛି ବ୍ରାହ୍ମୁଣିପାଳ ପାଖରେ ସେ ଜାଗା ଟା ନାଁ ହଉଛି ମଧ୍ୟ ସାର୍ ସେଠି ଅଛନ୍ତି ତ? ତ ସେଠି ଥିଲେ ମତେ ଡାକିଥିଲେ ମଝିରେ କହିଲେ ଆସ ଏଇଠି ଆଉ। ହଁ ଆମେ ଯିବା ଏଠିକି ବୁଲାବୁଲି କରି ଘଟ ଗାଆ ବୁଲାବୁଲି କରିବା। ଆ ନା ନା ସେଇଟା ନାଇଁ ସେଇଠି ଫ୍ଲିପକାର୍ଟ ଅଫିସ୍ ଯଉ ଆମର ଯଉ ଫ୍ଲିପକାର୍ଟ ଅଫିସରେ ସେ ମ୍ୟାନେଜର ଅଛନ୍ତି ତ ତାଙ୍କର ସେଇଠ ଡ୍ୟୁଟି ପଡିଛି କିଛି ଦିନ ପାଇଁ ସେ ଯାଇଥିଲେ । ତ ଭାଇ ମୁଁ ଅଛି ଏଠି ବୁଲାବୁଲି କରିକି ଯିବା।
ଆଜ୍ଞା।
ହତୁୁର ମତୁରୁ
ମତେ ହେଇବେ କଣ।
ହଁ ସେଇ ଜାଗାରେ
ଆମର ତ ଆମ ବୋଉ ବୁଟୁ ଭୁତ ଫିଲ୍ମ ସୁଟିଂ ହେଇଥିଲା।
ହଁ ହଁ ସେଟା ତ ଫେମସ ହେଇଯାଇଛି ଗୀତ ଭାଇ ବିଶ୍ଵାସ କର। ମୋ ଲାଇଫରେ ଗୋଟେ ବହୁତ ମାନେ ଓଡିଆ ଫିଲ୍ମତ ଭଲ ଲାଗିଥିଲା।
ଆଜ୍ଞା ଆପଣ ତ ସେଇ ଡ୍ୟାମ ଯାଇଥିବେ?
ଅ କୋଉ ଡ୍ୟାମ୍ କହିଲେ ହ୍ୟାଲୋ।
ଆଜ୍ଞା।
ହଁ ମୁଁ କହିଲି କୋଉ ଡ଼୍ୟାମ କହିଲେ?
ଏ ଡ଼୍ୟାମଟା ତ ଦରଗୋଡ଼ିଶିଲା ଆଜ୍ଞା।
ନାଇଁ ଦରଗୋଡିଶିଲା ତ ସେ ଡ଼୍ୟାମ ଯାଇଛି। ମୁଁ କେଉଁଝର ଏତିକି ଜାଗା ହିଁ ବୁଲିଛି।
ଆମର ଯଉ ସଙ୍ଗ ଟା ସୁଟିଂ ହେଇଥିଲା ଆଜ୍ଞା ସେ ଦରଗୁଡିଶିଳା ରେ।
ଆଛା ଆଚ୍ଛା ଆଛା।
ଆଜ୍ଞା। ଆମର ଯଉ ଆମେ ଯଉ ସଙ୍ଗଟା ବି ଗାଇଥିଲେ ସେ ଯୋଉ ଆମର ପାଖେ ଯାଜପୁର ଏରିଆ ରେ ଜଣେ ଯୋଉ ଝିଅ ସେ ଗାଇଥି
ଆଚ୍ଛା ଆଛା ସେ କଉଟା ଯଉ ଲା ଟୁକ୍ ଟୁକ୍ ଝିଅ ଯଉ ଇଏଟା।
ଆଜ୍ଞା ଯୁ ଯୁ ଯୁ ଓଦା ଲାଗେ ଜଉ ସଙ୍ଗ ଟା ଆଜ୍ଞା। ଆଜ୍ଞା ଆପଣଙ୍କ କଟକରେ ଫେମସ କଣ?
କଟକରେ ତ ଆମର ଦହିବରା।
ଆଜ୍ଞା। ଆଉ ସେମିତି କିଛି ଫେମସ ଜାଗା ନା କୁହନ୍ତୁ?
ଆ କଟକ ଦେଖ ଆମ ଆମ ଘର ପାଖରେ ଯଦି କହିବେ ଆମ ଘରଟା ପ୍ରପର କଟକ ନୁହେଁ। କଟକ ଆମ ଘର ପଚିଶ କିଲୋମିଟର ଆମ ଘର ହଉଛି ସାାଲେପୁର ଜାଣିଛନ୍ତି ରସ ଗୋଲା। ହଁ ସେଇଠି ଆମ ଘର ସେଇଠି ମାର୍କେଟ। ପାଖକୁ ଗୋଟେ କିଲୋମିଟର ଭିତରେ ହେବ ତ ସେଠ ଫେମସ ହଉଛି ସାଲେପୁର ରସଗୋଲା ତାପରେ କଟକ ଯଦି ଯିବା କଟକ ଦହିବରା ଖାଦ୍ୟ ଫେମସ୍। ଆଉ ତାର ବୁଲାବୁଲି ଦର୍ଶନ ସ୍ଥାନ କହିଲେ କଟକ କଟଚରୀ ମନ୍ଦିର ଅଛି। ଅ ତା ପରେ ଆମ ସାଲପୁର ର ଜଷ୍ଟ ଦଶ କିଲୋମିଟର ଗଲା ପରେ ଅଚ୍ଛି ଜାଣିଥିବେ ନେମାଳ ମହାପୁରୁଷ ଅଛିତାନନ୍ଦ। ନା ଶୁଣିଛନ୍ତି କେବେ ଆସିଛନ୍ତି ଏଠିକି?
ଆରେ ମୁଁ ଯାଇନି କେବେ କିନ୍ତୁ ସେ ଶୁଣିଥିଲି।
ଆଚ୍ଛା ହଁ ସେ ଯେ ମାଳିକା ଲେଖିଛନ୍ତି ପଞ୍ଚ ମାସ ପାଞ୍ଚଶଖା ହେଇଛି ଜଣେ। ତ ତାଙ୍କର ମନ୍ଦିର ସେଠି ଅଛି। ଏବେ କାମ ଚାଲିଛି ବହୁତ ବଡ ଆକରରେ ହଉଛି। କେବେ ଆସିଥିବେ ବୋଲିକି ଯିବେ ତାପରେ ଏଇପଟେ ପଶିକି ଗଲେ ଆମର ତ ସେଟା କଟକ ଡିଷ୍ଟିକ ଆଗରୁ ଥିଲା କିନ୍ତୁ ଏବେ ତ ଅଲଗା ଡିଷ୍ଟିକ୍ ହେଇଯାଇଛି। ସେଇଟା ସେଇ ଜାଗାଟା ମୋତେ ବହୁତ ଭଲ ଲାଗେ ମାନେ ଜଗତସିଂହର ସାରଳା ମନ୍ଦିର।
ଆମର ବି ସେମିତି ଆଜ୍ଞା ଆମର ଠିକ୍ ଆମର ଯୋଉ ଅଗଷ୍ଟ ମାସରେ ଆମ ଗାଁରେ ଆଜ୍ଞା ବୋଲୁମ୍ ଯାଆନ୍ତି ବୋଲବମ୍ ମାସ।
ହଁ ହଁ।
ସେଇ ମାସରେ ଆମ ଗାଁ ଲୋ ଲୋକ ସବୁୁ ଏକ୍ ଜୁଟ। ପ୍ରି ଯୁଗେ ବୁଲିବାକୁ ଯାଆନ୍ତି ଆମେ ଆ -ନେକ୍ସଟ୍ ୟିଅର୍ ଯାଇଥିଲୁ ଆମର ଯୋଉ ଉ ଉତ୍ତରପ୍ରଦେଶ ର ବନାରସ।
ହଁ ହଁ।
ପ୍ରୟାଗରାଜ ଆଉ ଆମର ନ୍ୟୁ ଦିଲ୍ଲୀରେ ଥିବା ଆଗ୍ରା ଲାଲ କିଲା ଆଉ ଆମ ଯୋଉ ରାମଙ୍କ ମନ୍ଦିର ଅଯୋଧ୍ୟା।
ଯୋଧା।
ଆଉ ଆମ ଚିତ୍ରକୁୂଟ ଯାଣିିଥିବେ ରାମଙ୍କ ଗୁ ଗୁମ୍ଫା।
ହଁ ହଁ ଚିତ୍ରକୁଟ।
ଆଜ୍ଞା ଏଇ ସବୁ ଜାଗା ବୁଲଥିଲୁ, ଏ ବର୍ଷ ଆଜ୍ଞା ଆମର ସେମିତି ପ୍ଲାନ ମାନେ ଯିବେ ବୋଲି ଭାବୁଛନ୍ତି ଆମର ନେପାଲ୍।
ହଁ ନେପାଳ ନେପାଳ ଗଲେ ସେଠି ଗଣ୍ଡୁକ ନଦୀରେ ଶାଳଗ୍ରାମ ଆଣିବେ ମାନେ କାହିକିନା ଶାଳ ଗ୍ରାମ ବାହାରେ ଯଉ ବିକ୍ରି ହଉଚି ସେଟା ମୁ ଜାଣିନି ଅଧିକ କିନ୍ତୁ ନେପାଳ ନ ନଦୀ ଭିତୁରେ ଯେକୌଣସି ପଥର ଉଠେଇବେ ସବୁ ଶାଳଗ୍ର କଣ୍ଡୁ କଣ୍ଡୁକୁ ମଝିରୁ
ନେ ନେପାଳ ନେପାଳ ନେପାଳରୁୁ କୋଲକାତା ଯିବେ କୋଲକାତାରେ ଆମର ଯୋଉ ନୂଆ ଜଗନ୍ନାଥ ଧାମ ହେଇଛି
ଆଚ୍ଛା ଆ୍ଛା ହଁ ହଁ ସେଟା ସେଟା ଭାଇ ଜଗନ୍ନାଥ ଜଗନ୍ନାଥ ଧାମ ନୁହେଁ ସେଇଟା ଜଗନ୍ନାଥ ମନ୍ଦିର କୁହ ଧାମ କେବଳ ପୁରୀ ପାଇଁ ହିଁ ପ୍ରଯୁଜ୍ୟ କାହିଁକିନା ଓଡିଶା ଚାରିଟା ହିଁଭୁ ଭାରତର ଚା ଚା ଚାରିଟା ହିଁ ଧାମ ଅଛି।
ଆଉ ଜଗନ୍ନାଥ ଧାମ ବଦ୍ରିନା ବଦ୍ରିନାଥ ଆମର ତିରୁପତି ଆଉ ଏମତି ଆଉ
ଅ ଜଗ ଜଗନ୍ନାଥ ଧାମ ହଉଛି ରାମେଶ ସ୍ୱର ନ ଅଛି ତାପରେ ହଉଛି ବଦ୍ରିନାଥ କେଦାର ନା
କେଦାର ନାଥ ମନ୍ଦିର ଅଛି
ଖାଲି ବଦ୍ରିନାଥ ଅଛି ବଦ୍ରିନାଥ ରାମେସ୍ୱର୍ ଆଉ ତାପରେ ହଉଛି ଜଗନ୍ନାଥ ପୁରୀ ତିନି ଆଉ
ତିରୁପତି ଅଛି
ହ ତିରୁପତି ନ
ଓ
ଦଦ୍ଵାରିକନାଥ ବଦ୍ରିନାଥ ରାମେଶ୍ଵରମ୍ ଜଗନ୍ନାଥ ଚାରିଟା ଧାମ
ଆଜ୍ଞା ଆଜ୍ଞା
ତାର ମନ ଅଛି ବାକି ହଠାତ୍ ମନ ପଡେ ନା ଆଉ ସେଇ ହଉଛି ଯାହା ଆପଣ ବାହାରେ ବୁଲାବୁଲି କରି ଆସିଲେଣି ମତେ ବି ବହୁତ ବୁଲାବୁଲି କରିବାହୁତ ଭଲ ଲାଗେ କିନ୍ତୁ
ଆଜ୍ଞ ହଁ ଆମର ଏମିତି ପ୍ଲାନିଂ ଚାଲେ ଆଜ୍ଞା ଆମ ସଦା ବର୍ଷ ଆଉ ଏ ବୋଲବମ ମାସରେ ଆମର ପ୍ଲାନିଂ ଚାଲେ ଆମର ଷାଠିଏ ସତୁରି ଜଣ ପିଲା ଏକଜୁଟ ହେଇକି ଯାଆନ୍ତି ବୁଲ
ଆଜ୍ଞା ଆଜ୍ଞା।
ଆମର ଏମିତି ସେମତି ଏପଟେ ଡ୍ୟାମ୍ ଅଛି ଆମ ପିଲା ଏଜୁଟ ହେକି ଆମ ଯେତେବେଳେ ସବୁବେ ଗାଁ ପିଲା ଏକଜୁଟ ହେକି ଭୋଜି କରନ୍ତି।
ହୁଁ ହୁଁ ନା ସେଇଟା ଗୋଟେ ଖୁସି ଲାଗେ ଆକ୍ଚୁଆଲି ଦେଖ ଏବେ ଯେଉଁ ସମୟ ହେଲାଣି ଲୋକଙ୍କୁ ମୋବାଇଲ ପାଖରୁ ଫୁର୍ସତ ମିଳୁନି କିନ୍ତୁ ତ ଏଇ ଯୋଉ ଖୁସିର ଗ୍ୟାଦରିଂ ହେଇକି ଭୋଜି ଭାତ କରିବା ବୁଲାବୁଲି କରିବା ନିଜ ଗପସପ ହବା ଟାଇମ୍ ସ୍ପେଣ୍ଡ କରିବା ମାନେ ଆମ୍ ଏମି ନୁହେଁ କି ଫୋନରେ କଥା ହବା ସେଇଟା ତ ନୁହେଁ। ତ ସେଇ ସବୁଥିରେ ହିଁ ପ୍ରକୃତ ଖୁସି ମିଳେ ମଣିଷକୁ।
ଆଜ୍ଞା ଆଜ୍ଞା ଆଉ କଣ ଦରକାର ଏଇ ଜୀବନରେ?
ସାଙ୍ଗ ଏଇ ଗୋଟେ ଏକଜୁଟ ରହିବା ଦରକାର ଭାଇ ମାନଙ୍କ ଭିତରେ ଆଉ।
ହଁ ନିଶ୍ଚୟ ନିଶ୍ଚୟ ମୁଁ ତ ଯାଇନି କି ବାହାରକୁ ଯାଇନି କିନ୍ତୁ ଫାଷ୍ଟ ଯଦି କୁଆଡେ ଯିବାର ଇଚ୍ଛା ଅଛି ଯ ମତେ ବୃନ୍ଦାବନ ଯିବାର ଇଛା ଅଛି ଟିକେ। ତିରୁପତି ଟିକେ ଯିବି ଆ କାହିଁକି ତିରୁପତିର ଲଡୁ ଟା ବହୁତ ମାନେ ବଢିଆ। ଟେଷ୍ଟ ତାର ମୁଁ ଆ
ବୃନ୍ଦାବନ ଜାଗାଟା
ବୃନ୍ଦାବନ ବି ବହୁତ ମୋର ବହୁତ ଇଚ୍ଛା ଅଛି ଡ୍ରିମ୍ ପ୍ଲେସ୍ ସେଟା ବୃନ୍ଦାବନ ଯିବି ବର୍ସନା ଯିବି ଆଉ ତାପରେ
ଆମେ ଯୋଉ ଆମ ଯୋଉ କହନ୍ତି ପ୍ରେମାନନ୍ଦ ପ୍ରେମାନନ୍ଦ ମହାରାଜ ତାଙ୍କୁ ବି ଦେଖିଥିଲୁ।
ଯେତେବେଳେ ଚାଲିକି ଆସୁଥିଲେ ତ
ଆଜ୍ଞା ଆଜ୍ଞା। ସେଇ ଗୋଟେ ମାସରେ ଆଜ୍ଞା ଯାଇଥିଲୁ ସେ ସବୁ ଦେଖିକି ଆସିଥିଲୁ।
ଆ ହଉ।
ସେ ରାତି ଚାରି ରୁ ଆସିବେ ଆସି ଚାଲିବୁ ସେପଟେ ତାପରେ ତାଙ୍କ ସେକ୍ୟୁରିଟୀ ଆସିଥିବେ ଲୋକ ସବୁ ସେଇ ମାଟିରେ ପଡି ଯାନ୍ତି।
ହୁଁ ହୁଁ ହୁଁ।
ହଉ ତାହେଲେ ଭାଇ ତମେ ତ କ
ହଉ ହଉ ଠିକ ଅଛି ଭାଇ ରହୁଛି ପରେ କଥା ହବା ଆଉ।
ଆଜ୍ଞା।